ହ୍ୟାଲୋ!
ଆପଣ କଣ କରୁଛନ୍ତି?
କଣ କହିଲେ?
ମୁ ବସିଥିଲି।
ହୁଁ। ଆଉ କଣ ଖାଇଛନ୍ତି ସନ୍ଧ୍ୟାବେଳେ?
ଘରେ କରିଥିଲେ ପକୁଡି କରିଥିଲେ ଖାଇଥିଲି ଆଉ।
ଓହ।
ଆପଣ?
ଆଉ ତମ ଘର କଉଠି?
ଆଁ
ଆପଣଙ୍କ ଘର?
ଆମ ଘର ଏଇ ଶାମଳ
ହ୍ୟାଲୋ।
ହଁ।
ହ କହ?
କଁ କଉଚୁ?
ବସିଛି ଛାତ ଉପରେ, ଏଇ ସୁଜାତା ଦିଦିଙ୍କ କତିକି ଲାଗିଥିଲା ମୁଁ ଫାଷ୍ଟ କହିଲି ହାଲୋ କଣ କରୁଚ, ସିଏ କହିଲେ ଆଉ କି ଉଁ କଉଛି ମୁ କହିଲି କୋଉଠି କହୁଛ? ନା ଆପବନ ମୁ ମୁଳପ ତାପରେ ମୁ ତାପରେ ତାଙ୍କ ନାଁ ଆସିଲା ମେନସନ ହେଇଥିଲା ତାପରେ ମୁଁ କହିଲି ଆଉ ଆପଣ ଘରେ କିଏ କିଏ ଅଛନ୍ତି? ନାଇଁ ସେ ସିଏ କହିଲେ ମୁଁ ତାଙ୍କୁ କହିଲି ତମର କୋଉ ବ୍ୟାଚ ସିଏ କହିଲେ ଆମର ହଅ।
ଅ
ତେର ଚଉକୁ ତେଇଶି ଚବିଶି ତାପରେ ମୁଁ କହିଲି ହଉ ଆଉ ମୁଁ କହିଲି ଆପଣଙ୍କ ସାଙ୍ଗ ସାଙ୍ଗ କିଏ ଥିବେ? ନା କହୁଚି କାଇଁ ମୁଁ ଜାଣିନି ଆଉ କହ ବୟସ ସା କ ମୋର ମନେ ନାହିଁ ତାଙ୍କ କଥା ହବ ତାଙ୍କ ସାଙ୍ଗରେ ଆସିଥିଲେ ହ ମୁଁ କହିଲି ଆଉ ରାଜାଶି ଲୁ ତାପରେ ମୁଁ କହିଲି ଆଉ ତମର ଘରେ କିଏ କିଏ ଅଛନ୍ତି? ସିଏ କହିଲେ ବାପା ବୋଉ ଭାଇ ବଉଣୀ। ଆଉ ଜେଜେ ବାପା ତ ଜେଜେ ମା। ମୁଁ କହିଲି ଭାଇ ତମଠୁ ସାନ ନା ଗଡ ସହିତ ସାନ ମୁଁ କହିଲି ଭଉଣୀ ବଡ଼। ଏ ସାନ ଭଉଣୀ ବଡ଼।
ଓହୋ, ମୁଁ କହିଲି ଆଉ କାହାକୁ ଫୋନ ଦେଇଥିଲୁ?
ହୁଁ
ମୁଁ କହିଲି ତୁ ଏଇନା କାହାକୁ ଫୋନ ଦେଇଥିଲି ମତେ କା ସହିତ କଥା ହବା ପାଇଁ।
ଏଇ ବାଦଲ ମାମୁଁ ପୋଡା।
ହ ସିଏ, ସିଏ ଉଠେଇମ ସବୁଦିନେ ଆଲୋକ ବାବୁ କରୁଛନ୍ତି ଆଉ ଇଏ ସିଏ ମୁଁ କହିଲି ଇଏ ଅମିତି କଣ ମତେ ତ ତମେ କରୁଛ କିଏ ସିଏ ମୁଁ ଜାଣିପାରୁନି?
ଆଉ କଣ କରୁଛନ୍ତି?
ମୁଁ ଏଇ ବସିଥିଲି ଘରେ ବସିଛି ଆଉ।
ଆଉ ପାଠପଢ଼ା କଣ ନା
ନାଇଁ ଏଇନ ତ କିଛି ନାଇଁ ପାଠ ପଢା ହେଇ ସେ ଆଡମିସନ ହେଇଛି କଲେଜରେ ହଁ ସିଟି ପକେ ହଁ ସିଟି ପକେଇଛି। ହୁଁ, ହଁ କ ୟୁଟ୍ୟୁବରେ ପଢୁଛି।
କହ ଡେଲି ନୁ ଡେଲି କ୍ଲାସ କରୁଛୁ?
ଡେଲି ବୋଲି କଣ ଘରେ ଯେତେବେଳେ ଫ୍ରି ଥିବି ଘରେ କାମ ନଥବ ଯଦି ଘର କରିନଥିବି ତାହେଲେ ବସି କ୍ଲାସ କରିିବି ନହେଲେ ଯାଇ ସଞ୍ଜଓଳୁଆ ବସିକି ସାତଟା ସାଢେ ସାତଟା
ମୁଁ ତ ମୁଁ ତ ହଉଚି ଉଁ ଦିନେ କଲେ ଚାରି ପାଞ୍ଚ ଦିନ ରେ କରୁଛି। କୋଉ ଦିନ ଗୋଟେ ମୁଁ ଆଜି ମୁଁ ଏଦିନୁଠୁ ଡାଉଁଲୋଡ କରିଥିଲି ପାଖାପାଖି ସପ୍ତାହେ ଉପରେ ହବ ଉଁ ତାଙ୍କର କରିଥିଲି ଦିଟା କିନ୍ତୁ ଆଜି ସାରିଲି ଗୋଟେ
ଓହଁ ତୁ ଚିଠି ପକେଛୁ ତାହେଲେ
ହଁ
ନାଇ ମୁଁ ବି କ୍ଲାସ ଯେତେବେଳେ କଣ କହିଲୁ କାମ ନଥିବ ଘରେ ତାହେଲେ ବସି ନହେଲେ ସଞ୍ଜବେଳେ ବସି ବସିଲା ଟାଇମରେ ଟିକେ ଦେଖିଦେବି ୟୁଟୁବରେ ମାରିକି ସବୁ ଦେଖିବି ଆଉ ଏମତି ୟୁଟ୍ୟୁବରେ ସର୍ଟ ଭିଡିଓ ଆସିବ ଯଦି ଦେଖ ଦେଖିବି ଏ ଚ୍ୟାନେଲ ମାରିକି ଉଁ ଯୋଉ ଯୋଉ ସାର ଙ୍କ ଭଲ ଚ୍ୟାନେଲ ଥିବ ତ ତାକୁ ମାରିକି ଦେଖିବି ଏମିତି ଆଉ
ଆଉ ବର୍ଷାପବନ ହେଇଥିଲା ନା
ହଁ ଲାଗିଥିଲା ପୁଣି ଏଇନେ ଅନ୍ଧାର କରିକି ଟିକେ ଟିକେ ପକଉଥିଲା ପୁଣି କମି ଯାଇଛି ମାନେ ଫିମ୍ପି ଟିକେ ପକେଇଥିଲା ତାପରେ ବନ୍ଦ ହେଇଗଲା ଛାତଉପରେ ତ ଅଛି କମିଲାପଟୁ ଛାତ ଉପର ବସିଛି ଆସିକି
ଓହୋ ଥଣ୍ଡାପବନ ଖାଉଛି ନା
ଆଉ ଖାଇଲେ କଣ ହବ
ହଁ ସେ ଏଇଟା ତ ଗୋଟି ମଶା କାମୁଡି ବା ପାଇଁ
ହୁଁ ହୁଁ
ଆଉ ଏମତି ସେଠି ସବୁ ଯାଇଥିଲେ ଲୁସିନା ବର୍ଷା ସରି ମାଡିଆ
ହଁ ଲୁସିନା ସୀମା ଆଉ ଜିନା ରଚନା
ହଁ ମୁଁ ଯାଇଥାନ୍ତି ଯଦି
ଅମି ନଥିଲା କୁଆଡେ ଯାଇଥିଲା ଆଉ ତମର ପାଖ କଣ ବାହାଘରଥିଲା ଥିଲା ପଳେଇଲ
ହଁ ବା ମୁଁ ଯଦି ଆଗରୁ ଶୁଣନୁ ଯଦି ଆଗରୁ ଜାଣିବା ଥାନି କି ନକି ସେ ଆସିଛି କି ତୁ ଯଦି କିଏ ଯା କହିଥାନ୍ତା ତାହେଲେ ଆମ ଘରେ ମୋ ବୋଉ ହେରିକା ସବୁ ଯାଇ ଇଏ ଥିଲେ ବାହାଘରିଆ ତ ମୁଁ ନ ଯାଇଥାନ୍ତିି ରହିଯାଇଥାନ୍ତିି, ତଯିହେହେଲେ ନେଇଥାନ୍ତେ ଛାଡି ତୁ ଇରେ ପୁଣି କଣ ମୋ ବାବାଙ୍କ ମୋ ସାଙ୍ଗର ପୁଅର ବାହାଘର ଚାଲିଛି ଆଜି ବାବା ଦିନ ନଅଟାରୁ ଯାଇଗଲେଣି। ଆଉ ମୋର ରାହୁଲ ହେଇ ନା, ରାଜା ହେଇ ନା ମୋ ଭାଇ ରକିବା କେହି ବି ନାହାନ୍ତି ମାନେ ମତେ ନବାକୁୁ ତ ମୋ କାହା ସହିତ ଯାଇଥାନ୍ତି ଆସିଥାନ୍ତି ସେଇଥିପାଇଁ ସେପଟକୁ ପଳେଇଲି ଆଉ ଘରେ ବି କେହି ନଥିଲେ ତ ପଳେଇଲି ନହେଲେ ମୁଁ ସିଓର ଯାଇଥାନ୍ତି ଇଁ
ହଁ ହଁ ଅସୁବିଧା ହେଲା ଚଳିବ କିଛି ନାହିଁ।
ଥରେ ଏମିତି ଅଚ୍ଛିତା କହିଲା କହିଲା ଆସିିକି କହିଥିଲା, ମୁଁ କହିଲି ବାପା କହିି ହେଲେ କଣ କରିବି ବାପା ନା ବାପା ନଥି ଥିଲେ କି ଭାଇହେରିକା ବି କେହି ନାହାନ୍ତି ମୋ ଦାଦା ହେରିକା କେହିନଥିଲେ ଆଉ ଆଉ କୁଆଡେ ଯାଇଥାନ୍ତି ସେଥି ଆଉ ଏଇଆଡେ ଆଇଲିହାରି ଆଉ ନହେଲେ ଯାଇଥାନ୍ତେ।
ଆଉତମ ଝିଅ କଣକରୁଛି?
ତା ଟୁଇସନ ଯାଇଥିଲା ଯୋଉ ଏତେବେଳୁ ଆସିଥିଲା ଏଇନେ ଆସିଲାଣି ଆସିକି ବସି ଟିଉସନ ପାଠ କରୁଛି।
ଇଏ ପାଠ ସାଠ କିଛି ନାହିଁ ଖାଲି ଯାହା ଟୁଇସନ ଯା ଟିକେ ପାଠ ଦେବେ ପଢିବ ଆଉ ସ୍କୁଲ ଟୁଇସନ ଟିକେ ଯାହା ଯିବ ସେତିକି, ଆଉ ତାର ଅଲଗା ଟାଇମରେ ଖାଲି କହିବ ମୁଁ ଖେଳିବି ଖେଳିବି ଦିନରାତିି କାଲି ଚବିଶ ଥରକୁ ଖେଳଥିବି।
ତ ଆମ ଝିଅ ସେମିତି ଖାଲି ଟିଉସନରୁ ଆସୁଛୁ ଟିଉସନ ପାଠ କରିଦଉଛି ସେରା ବି ମୋବାଇଲରୁ ମାରିଦେହିକି ଟିପି କରିଦଉଛି, ଆଉ ଘରେ ମୁଲୁରୁ ପାଠ ପଢା ନାଁ ସ୍କୁଲ ଟିକେ ପଳେଉଛି ସ୍କୁଲ ନଥିଲା। ଆଉ ମୁଣ୍ଡ ଖରାପ କରି ପଳହୁଛି ରାତି ହେଲା ଆସିଲା ବେଳକୁ ମୁଁ ମୋବାଇଲ ମାଗୁଚ଼ି ସି ମୋ ବୋଉ ତାର ହଉଚ଼ି ଯୋଉ ଆସିସି ଆଇ ତାଙ୍କ ତା ମା ମାମା ଥିଲା ବେଳେ ଏଇଠି ବସିକି ତାଙ୍କର ସିରିଏଲ ଦେଖନ୍ତି ଆଉ ମୋ ଆସି ଆଇ ତାଙ୍କ ତ ଅଲିନିନିତ୍ ମୋ ବୋଉ ତାର ହଁ ସେଇ ମୋ ମୋ ମୋବାଇଲ୍ ନେଇଯାଇକି ତା ଦିହ ରେ ବସିକି ଡୁଙ୍ଗିବ ଡୁଙ୍ଗି ତାପରେ ଛଡେଇକି ମୋଠୁ ରାତି ଦଶଟା ଯାଏ ମୋବାଇଲ ନେ ତା ପରେ ମୁ ମୋର ଖାଇସାଇଲା ପରେ ନେଇଯିବି ତାରୁ
ଆମ ଝିଅରେ ସେମିତି କଁ କଇଲୁ ରୋଟିନି ହେଇଯାଇଚ଼ି ଆମ ଝିଅର ସେମିତି ରୋଟିନି ହେଇଚ଼ି ମୁଁ ମୋର ଦେଖିବି ଯେ ରାତ୍ ମାନେ ମୋବାଇଲି ନଅଟା ବାଜିବ ଯେମିତି ଦିଦି ଫୋନ ଦବୁ ଆ ଖାଇକି ଫୋନ ଦବୁ ଆ ନଅଟାରୁ ଆରମ୍ଭ କରି ସାଢେ ଦଶଟା ଯାଁକେ ଆମ ଘରେ ସାଢେ ଦଶଟା ହେଇ ଏଗାରଟା ଏଳରୁ ଶୋଉଚନ୍ତି ତ ତାର ନଅଟା ରୁ ସାଢେ ଦଶଟା ଏଗାରଟା ଯାକେ ତାର ମୋବାଇଲ ଚିପିବ ଚିପିବ ଦେଖିବ ଦେଖିବ ତାପରେ ଘରେ ଯେତେ ସମେତେ ଶୋଇବେ ଆଗେ ମତେ ନିଦ ଆସିବ ମୁଁ ଶୋଇବିନି ମରେ ମରେ ପ୍ରହାରେ ନିଦ ହେଇ ସାରିବନି ତାପରେ ଆମ ଘରେ ଯେ ସେ କହିବେ ଶୋ ବୋଲି ତାପ ସିଏ ସବୁ ବନ୍ଦ ବାନ୍ଦ ଡାଟ ଫାଟା ବନ୍ଦ ବାନ୍ଦ କରିକି ତା ପଏ ଥୋଇକି ଶୋଇବ ତାର ପୁରା ରେଗୁଲାର ଗୋଟେ ଟାଇମ ଟେବୁଲ ହେଇଯାଇଚ଼ି ଦିନ ରାତି ନଅଟାରେ ନହେଲେ ଖାଇ ଯଦି ଖାଇ ନଥିବେ ଖାଇସାଇଲା ପରେ ମୋବାଇଲଟା ଦେ ଦିଦି ମୋବାଇଲଟା ଦେ
ଆମ ଝିଅ ତ ଯେତେଏଳେ ଛୁଟ୍ ମାନେ ସ୍କୁଲ ଛୁଟି ଥିଲା ଏଲାକି କହିବ ଆଉ ତୋରି ଅଧା ଟା ଟା ମୋରି ଅଧା ଟା ଏଲା ମାନେ ସେ ଅଧା ତାର ଟା ତା ତାଟା ଦେଖି ପଚାଶ ପସେଣ୍ଟ ସାରିବ ତ ସାରିବ ଦିନଟା ସେମି ସଖାଳୁ ତାକୁ ମୋ ମୋବାଇଲ୍ ଦେଇେ ସେ ଦିନଟା ଦେଖିବ ମୋର୍ ସଖାଳୁ ଓ ଖାଇଦେଇକି ମନ୍ଦିର ଆଡ଼େ ପଳେଇବି ତାପରେ ଆ ଯୋଉ ରନିଙ୍ଗ୍ ଆସି ଦେଇେକି ତା ସାଆ ମୋବାଇଲ ଟାକୁ ଦେଇଦେଇକି ତା ଡୁଙ୍ଗୁଥିବ ଚା ଚାଜ୍ ବସେଇ ଦେଇକି ତାପରେ ଆସ୍ ତାର ମନ୍ଦିର ଆଡେ, ଯିବ ସି ବସି ବସି ବସି କେତେବେଳେ ଗାଧେଇକି ଆସିବି। ତାର ପଚାଶ୍ ପସେଣ୍ଟ ସାରିକି ଆହୁରି ଡୁଙ୍ଗିବ ମୋ ମମ୍ ମୋବାଇଲ୍ ତାପରେ ମତେ ଦେଦବ ତାପରେ ମୋରି ଆଉ ଯା ଥି ଥିବ ଆଉ ଯୋଉ ଚାରଶଅ, ପାଁଶଅ କି ଯେତିକି ଛାଡିଥିବ ସେତିକି ମୋର ବହୁତ୍ ନମ୍ବର ଡାଟା ପାଇବ ଟିକେ ନାଗୁରୁ ଦେଖି ପାରିବି କି ନାଇ। ଠିକି ସେ ଯେତେଏଳେ ଇଚ୍ଛା ହେଇଥିବ ଟିକେ ଭଲକି ଦେଖିବା ଏତେ ସଇଲା ଡ଼ାଟା ଶେଷ୍।
ହଁ ପା ସେମିତି ଯୋଉ ଆମ ଝିଅ ରୁ କଁ କରେ କଇଲ ସପ୍ତାହ ଯେତେ ସା ତା ଯୋଉ ଭିଡିଓ ତା ଯୋଉ କଣ୍ଢେଇ ଫଣ୍ଢେଇ ଭିଡିଓ ମୁଁ କଁ କରେ ନା ଯେତେବେଳେ କେ ଏଯୋଉ ଫ୍ରି ଥିବି ତାର ସବୁ ଡାଉ ଲୋଡ୍ କର୍‌ଦେଇକି ରଖିଦେଇ ଥିବି, ମୁଁ ମୋର ଦିନ ସାରା ମୋ ଦିନ ରାତି ମୋ ଡ଼ାଟା ଦେଖି ସାରି ତା ଭିଡିଓ ଯୋଉରା ଡାଉନଲୋଡ୍ ହେଇ ତାପରେ ସେରା ଧରେ ଦେଇକି, ସେ ତାର ସେରା ଦେଖି ତାର ଖୁସି ହେଇ ସେ ଯା ତାକୁ ମନା କରଦେମି ଝିଅ ଡାଟା ସରିଯାଇଚ଼ି। ତାପରେ ତାର କହିବ ହଉ ଚଳିବ ତାର ଭିଡିଓ ଉରା ଯୋଉ ଡାଉନ୍‌ଲୋଡ୍ ହେଇଥିବ ତାର ବସି ସେରା ଦେଖିବ ଆଉ।
ସିଏ ହେଲେ ସି ସି ଏଲେ ଛୋଟ ଛୁଆ ଭିଡିଓ ଦେଖି ଆମ ଝିଅ କଁ ବିଡ଼ିଅ ଦେଖିବ ନା କଣ ସିଏ ଦେଖିବ ନେ ଦେଖିବ।
ତମ ଝିଅର ଏବେ କୋଉ କ୍ଲାସ୍ ହେଲା?
ଆମ୍ ଝିଅର ସପ୍ତମ ଏଲା।
ଓହୋ ହୁଁ ଆଉ ସ୍କୁଲ ରେ ତ ଆମ ବିକି ଯାଇଁକି ଆସିକିଣି କହୁଚ଼ନ୍ତି, କହୁଚ଼ନ୍ତି ତ ଆମ ଖାଲି ବାଡ଼ଉଚ଼ନ୍ତି ମିତାଲ୍ ଦିଦି ତମକୁ ବାଡ଼ା ନ୍ତି ମୁଁ କହିଲି ହଁ ମିତାଲ୍ ଦିଦି ପାଠ ଅଁ ନ କରି ପାରିଲୁ କି କଣ ବାଡେଇବେ କହୁଚ଼ନ୍ତି ମୁଁ କହିଲି ତମେ ଯାହା ହଉ ମିତାଲ୍ ଦିଦି ତମ ଏଳକୁ ନାହାନ୍ତି। ଆଉ କହିଲେ ମୁଁ କହିଲି ଉମେଶ୍ ସାର୍ ଆଉ ବାଡ଼ଉ ନଥିବେ କହୁଚ଼ି ବାଡ଼ଉ ନଥିବେ ପୁରା ବାଡ଼େଇକି ନୋଳା ଫଟ୍ ଟେଇ ଦଉଛନ୍ତି ଆମେ ସ୍କୁଲ୍ ଯିବାକୁ ନା ଆମିତା ଦିଦି ଗଲେଣି ଭାରି ଟ୍ରାନ୍ସଫର ହେଇକି
ଅ ହ ଆଉ ଖାଲି ହଉଚ଼ି ଯୋଉ ଉମେଶ୍ ସାରେ ଯୋଉ
ସସ୍ମିତା ଦିଦି ଆଉ ଯୋଉ ଜଣେ ଦିଦି ଶାନ୍ତି ଦିଦି ଟ୍ରାନସ୍‌ଫର ହେଇଯାଇଥିଲେ ପୁଣି ରିଟନ୍ ଆସିକି ପୁଣି ସେଇ କୁଣ୍ଡା ସ୍କୁଲ ରେ ର ରହିଲେ।
ହଁ ଜୟନ୍ତ ଦିଦି କି ମୁଁ ଦେଖିଥିଲି ଏବେ ହଉଚ଼ି ଯୋଉ ତମ ସାମଲ ଷ୍ଟାଣ୍ଡ ରେ। କାହାକୁ ଧରିକି ଆସୁଥିଲେ।
ମୁଁ ଜାଣି ନଥିଲି ମତେ ଅମିତା ନା କିଏ ଗୋଟେ କହିଲା କି ଦିଦିଙ୍କର ଫୁଣି ଟ୍ରାନ୍ସଫର ହେଇଗଲା ସେ ଫୁଣି କୁ ଆମ ଗାଁ ସ୍କୁଲକୁ ହେଇଗଲା କହିଲା ଦିଦି ପୁଣି ବୁଲିବାଲି ପୁଣି ସେ ଆସିଲେ ଏଟିକି ଆଉ।
ହୁଁ।
ତଳେ ଯୋଉ ତଳେ ତଳେ ସେମିତି ଛୁଆଙ୍କୁ ଇଏ ପଢଉଥିଲେ ତା କଲେ ନା ହିନ୍ଦୀ ସାର୍ ମାନେ ଶିବ ସାର୍ଛୁଆ ଓଡିଆ ମ୍ୟାମ ମିତାଲି ମ୍ୟାମ ଆମର ପଢାନ୍ତି ତ ମିତାଲ ଦିଦି ଗଲା ପରଠୁ ଆଉ ଓଡିଆ କେହି ପଢଉ ନାହାନ୍ତି ଓଡ଼ିଆ ଶିବ କାଳେ ପଢୁଛନ୍ତ
ସିଏ ଆଉ ସିଏ ଖାଲି ଗପୁଥିବେ, ତ ସେ ଯାହା ପଢେଇ ପଢେଇ ଅଧା ଗପିବେ?
ହଁ ବା ଗପି ହେବେନି କି ତାପରେ ସେ କହୁଛି ଆଉ ଶଳା ଶିବ ମା ମୁଁ ଖାଲି ବାଡ଼େଇ ଦଉଛି କହୁଛି ତମୋକୁ ବାଡ଼ଉ ନାହାନ୍ତି, ମୁଁ କିଲି ହଁ ଆମେ କଣ ଆମେ ସାସ୍କ୍ରିଟ ନେଇଥିଲେ ତ ଆମେ ଆମରତ ଯିଏ ହିନ୍ଦ ଥିଲା ସେ ତାଙ୍କୁ ବାଡ଼ଉ ଥିଲେ କି କଣ ଆମେ ଜାଣିନୁ, ହେଲେ ଆମେ ସଂସ୍କୃତ ଆମ କେତେବେଳେ ବାଡ଼େଇ ବେ ବାଡ଼ଉଥିଲି ନହିଁ ତମକୁ ବାଡ଼ଇବିନି ତମେ ଯେବେ ସଂସ୍କୃତ ନେଇଯିବ ହିନ୍ଦୀ ମାନେ ପାର୍ଟ ପାର୍ଟ ହେଇଯିବ ତ ତମକୁ ବେଶୀ ଆଉ କିଛି କହିବିନି।
ହୁଁ।
ହିନ୍ଦୀ କଣ ନେଲି, ତାପରେ ହଉ ହଉ।